କଣ କରୁଥିଲେ?
ବସିଥିଲି। ଆପଣ କଣ କରୁଥିଲେ?
ଏରୋଷେଇ ସଇଲାତ ଏଗା ପାଣି ଆସୁଛି ମୁଁ କଇଲି ଦିଟା ରଖିଦବା ରାତି ପାଣି। ଏ ବର୍ଷା ପବନ ଆସିବ ଜଦି ଲାଇନ କଟି ଯାଉଚି। ମୁଁ କହିଲି ଦିନ ପାଣିଟା ଆସୁଚି ଦିନ ପାଣିଟା ରଖିଦେବି।
ନାଇଁ ବର୍ଷା ପବନନ୍ତ ହଉଛି ଆପଣଙ୍କ ଘର କୁଆଡେ କି?
ଏ ଭୁବନ।
କୋଉଠି?
ଭୁବନ।
ଭୁବନ ଭୁବନ ସେଇଟା ମାନେ କୋଉ ଡିଷ୍ଟ୍ରିକ୍ଟ?
ଢେଙ୍କାନାଳ।
ଓ ଢେଙ୍କାନାଳ ହୁଁ। ହୁଁ। ଆପଣ ବୋଧେ ରୋଷେଇ କରିସାରିଲେଣି କଣ ରୋଷେଇ କରିଛନ୍ତି?
ହଁ ସକାଳୁ ଖାଇଥିଲେ ଛୁଆ ଉପମା ନା ପିଠା କରିଥିଲି। ଆଉ ଭଜା ବାଇଗଣ ଗୋଲ ଗୋଲ କରିକି ଭାଜିଥିଲି। ଆଜି ଶୁକ୍ରବାର ନା ପାରସ ନ ଖାଇ ଛନ୍ତି ହେଠୁ - ଗୁଲ ଗୁଲ କରିକି ଜିରା ଗୁଣ୍ଡ ଦେଇକି ଭାଜିଥିଲି ବାଇଗଣ ପିଠା ଫେରେ ଖାଇଲେ। ଆଉ ଅବିକା ଭାତ ଡାଲି ହରଡ ଡାଲି ଆଳୁ ଭରତା। ଆଳୁ ପୋଟଳ ଭଜା। ଆଉ କଦଳୀ ଥିଲା ଆମ କଦଳୀ ଗୁରା ପାଚିଯିବ ତାକୁ ଖାଲି ଗୋଲ ଗୋଲ କରିକି ସେ ଗୁଣ୍ଡ ଜିରା ଗୁଣ୍ଡ ସବୁ ମିଶେଇ ମାଶେଇକି ଦେଇକି ତାକୁବ ଗୋଲ ଗୋଲ ଯୋଡିକ ଭାଜି ଦେଇଛି ବଢ଼ି ଭାଜିକି ରଖିଛି। ହେବେ।
ହୁଁ ଉଁ ହୁଁ। ଆପଣ କଣ ହାଉସୱାଇଫ?
ନାଇଁ ନାଇଁ ଏ ଝିଅ ଆଣିକି କୁୁରକୁୁରି ଖାଉଥେଲା ଖାଉଥେଲା ମାମା ନିଅ ଖାଇବ।
ହୁଁ ହୁଁ? ହ୍ୟାଲୋ ହଁ କୁହନ୍ତୁ?
ଆଉ କଣ ରୋଷେଇବାସ ସଇଲାଣି?
ହଁ ରୋଷେଇ ବାସ ସରିଗଲାଣି
କଣ କଲେ ରୋଷେଇ?
ମାମା କରିକି ଯାଇଥିଲେ ରୋଷେଇ ଭା ବିରିୟାନୀ ଆଉ ଆଳୁଦମ ଦହି ଚକୁଳି ଏସବୁ କରିକି ପଡେ
ଅ ହ।
ହଁ ଆଇତ ପାଣି ମୋଡଲେ ହଁ। ହଁ କୁହନ୍ତୁ?
ଆଉ କଣ। ତାହେଲେ ତ ସିଆଡେ ଉଷା ବାର କରୁଚୁ।
ଆଜ୍ଞା।
ଓର୍ଷା ବାର କଣ ସବୁ ଅଛି?
ଆମର ମାନେ କଣ କହିଲେ ବୁଝିପାରିଲିନି ଆ
ମାନେ ଓଷା ବାର ସେଠି କଣ ସବୁ ପ୍ରସିଦ୍ଧ?
ଆମର ଏଇଠି ସେଇ ସୋମବାର ଆଉ ଶନିବାର ମହା ମାଇ? ଏସବୁ ଆମର ଏପଡେ ଆଉ ସୋମବାର, ଶନିବାର ଆମର ଏପଟେ ଆପଣ ଜାଣିଥିବ ବହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ଏମିତି ଆଉ।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
ଆଉ ଆପଣ
ଆମର ଏଠି ଦଶହରା ତ ଫେମସ।
ହୁଁ ହୁଁ ହୁଁ।
ଆଉ ନଦୀ ନଦୀ ଯାତ୍ରା ଯୋଉ ବାଲିଯାତ୍ରା ହୁଏ। କାର୍ତ୍ତିକ ପୂର୍ଣ୍ଣିମା ବାଲିଯାତ୍ରା।
ହୁଁ ହୁଁ।
ଦଶହରାରେ ପ୍ରାୟ ଚାରି ପାଞ୍ଚ ଦିନ ତ ଅଷ୍ଟମୀ, ନବମୀ, ଦଶମୀ ଭସାଣି ତା ପରଦିନ।
ହଁ ହଁ ଦଶହରା।
ହୁଁ ବହୁତ ବଡ ଆକାର ରେ ହୁଏ। ଆଉ ନୂଆ ସାର୍ଟ ପ୍ୟାଣ୍ଟ ସବୁ ହୁଏ। ଆଉ ଲୁଗାପଟା ହୁଏ ପିଲାମାନଙ୍କର। ।
ହୁଁ ହୁଁ ହୁଁ ହୁଁ।
ଆଉ ସେଇ ଭଳିଆ କାର୍ତ୍ତିକ ପୂର୍ଣ୍ଣିମା ବି ସେମିତି।
ହଁ କାର୍ତ୍ତିକ ପୂର୍ଣ୍ଣିମା ବି।
ସାତ ଦିନି ହବିସାନ ହୁଏ। ଆଉ ଅ ସକାଳୁ ଯାଣିକି ଠା ଠାକୁରଙ୍କ ଦର୍ଶନ ଶିବ ମନ୍ଦିର ଯାଉ ଦର୍ଶନ କରିକି ଆସୁ। କିର୍ତ୍ତନ ସେଠୀ ଶିବ ମନ୍ଦିର ପାଖରେ ହୁଏ।
ହଁ।
ଆଉ ଅଷ୍ଟ ଚବିଶ ପରେ ସେଠି ହୁଏ। ଶିବ ମନ୍ଦିର ପାଖରେ। ସେଠି ଚା ଚାରିପିଟିବୁଲିକି ଆସୁ ଚବିଶ ପ। ଭଲ ଲାଗେ ଆସିଲା ବେଳକୁ ରାତି ପାହି ଯାଇଥାଏ। ଘରେ ପହଞ୍ଚିଲା ବେଳକୁ ସାଢେ ଛଅଟା ହେଇଯାଇଥାଏ। ଚାଲିକି ଯାାଉ ନା।
ହଁ।
ଆଉ, ବଡ ଓଷା ହୁଏ ସେଠି। ବଡ଼ଓଷା ହୁଏ। ବହୁତ ଭଣ୍ଡାର ଫଣ୍ଡାର ବସେ। ବହୁତ ଲୋକ ଗଳି ହୁଅନ୍ତି। ଦୋକାନ ବଜାର ବହୁତ ବଡ ଆକାରରେ ସବୁ ପଡିଥାଏ। ।
ହୁଁ ହୁଁ।
ଆଉ । ଲୋକ ସମସ୍ତେ ଉଁ ଅ ହ ବହୁତ ଜାମ୍ ହୁଏ। ସବୁଅକାରି ଚାଲା, ବିଞ୍ଚୁଣି ଛାଞ୍ଜୁଣି ସବୁ ପଡିଥାଏ।
ହଁ।
ତା ଦି ତିନି ଦିନ ଯାତ୍ରା ଲାଗି କି ରୁହେ। ଓ ତାପରେ କାର୍ତ୍ତିକ ପୁର୍ଣିମା ରେ ଟଙ୍ଗା ଫଙ୍ଗା ସେଠି ଭସାନ୍ତି। ନଦୀ କି ବି ବହୁତ ଲୋ ନଦୀ କିି ପଳାନ୍ତି ଭସାନ୍ତି। ସେଠି ଗୋଟେ ନାଳ ଅଛି ନାଳରେ ଭସାନ୍ତି।
ଉଁ ହୁଁ।
ଏମିତି ଆଉ।
ହୁଁ।
ଏ ସନ୍ଧ୍ୟା ସାତଟା ସାଢେ ସାତଟା ପର୍ଯ୍ୟନ୍ତେ ବୋଧେ ଯାତ୍ରା ଲାଗିକି ରହିଥାଏ ଲୋକମାନେ ଯିବା ଆସିବା କରିଥାନ୍ତି।
ଉଁହୁଁ।
ଜଳଖିଆ ଦୋକାନ ତା ପର ଦିନକୁ ଗୋଟେ ଦିଟା ଥାଏ ସେମାନେ ହବିଷ ଅନ୍ନ କରନ୍ତି ପୂର୍ଣ୍ଣମିର ତ ଆଉ ଖାଆନ୍ତିନି ତା ପରଦିନ ଯାଇକି ଗାଧେଇ ପାଧେଇ ଠାକୁର ଦର୍ଶନ କରି ବରା ଘୁଗୁନି କି ଯି ଯାହା ଖାଇବାର କଥା ଜଳଖିଆ ଦୋକାନ ପଡିଥାଏ ଖାଆନ୍ତି ଆ
ହଁ
ହାଲୋ।
ହୋଉ କୁହନ୍
ଆଉ କ କୁଅ?
କିଛି ନାଇ ସେପଟୁ ବେଶୀ ପାଣି ଆ ସୁଚି କଥା ସେପଟେ ପାଣି ଆସୁଚି ପ୍ରବଳ।
ଅହ। ଆଉ କ
ଆଉ କିଛି ନାହିଁ ଆପଣ କଣ ମାନେ ଆପଣଙ୍କ ପୁଅ ଝିଅ କେତେଟା?
ପୁଅଟେ ଝିଅଟେ ଏମ୍ ପୁଅ ଏବେ ନବମରେ ପଢୁଚି।
ଆଛା।
ଝିଅଟା ପ୍ଲସଥ୍ରୀ ସେକେଣ୍ଡ ୟର ହେଲା।
ଓହୋ।
ଆଉ ଏମତି ଏବେ ତ କୁଁ ସ୍କୁଲ କଲେଜ ସବୁ ଆଉ ଛୁଟି ନାହିଁ ଖୋଲିଲାଣି। ପିଲାମାନେ ସବୁ ଚଲଲେ ଟିସନ ସ୍କୁଲୁ। ଆଉ ଘରେ ରେଷ୍ଟ ନାହିଁ। ଆଜି ଝିଅଟା ଛତା ନେଇକି ଯାଏନି ଯେ ବର୍ଷା ଝିପିଝିପି ହେଲାଣି। ଏମତି ଆସିବ କାଲି ଥିବ। ଆମ ଇଆଡେ ଯାତ୍ରା ମ୍ ଦଶହରାକୁ ଆସୁନାହାନ୍ତି ବୁଲିକି ଯିବେ। ମାମା ବାପାଙ୍କୁ ନେଇକି ଆସନ୍ତୁ ବୁଲିକି ଯିବେ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। କୁନୁ କେତେ ମିନଟି ହେଲାଣିିଲୋ ସେ ପୁଣି